ଆପଣଙ୍କର ସ୍ କିଛି ନେଟୱାର୍କର ଅସୁବିଧା ହଉଥିଲା। ଆଜ୍ଞା ବନ୍ଧୁ, ନମସ୍କାର ବନ୍ଧୁ।
ହାଲୋ
ହାଲୋ ବନ୍ଧୁ ନମସ୍କାର ନମସ୍କାର ବନ୍ଧୁ। ହଁ ଶୁଣିପାରୁଛି ଶୁଣିପାରୁଛି ଅଳ୍ପ କିଛି ଶୁଣିପାରୁଛି କିନ୍ତୁ ଶୁଣିପାରୁଛି। ହାଲୋ ହାଲୋ ଆଜ୍ଞା। ଇିଏ କଣ ଆପଣ ପୋଲ ଉପରକୁ ଯାଇଛନ୍ତି ତଥାପି ସେ ଜୀଓର ଏତେ ପ୍ରୋବ୍ଲେମ ହଉଛି?
ହାଲୋ ଆଜ୍ଞା। ସଞ୍ଜୟ ବାବୁ।
ହାଲୋ
ସଞ୍ଜୟ ବାବୁ ଶୁଭୁଛି ଆପଣଙ୍କ କଥା ମତେ। ଖାଲି ହାଲୋ ବନ୍ଧୁ ହାଲୋ ବନ୍ଧୁ ଶୁଭୁଛି।
ହାଲୋ
ହାଲୋ ହାଲୋଉ
ବନ୍ଧୁ
ନାଇଁ ମୁଁ କହିଲି କଣ ଅସୁବିଧା ହଉଛି, ଏବେ ତ ମତେ ଶୁଭିଲା ଆପଣଙ୍କ କଥା ସ୍ପଷ୍ଟ ଶୁଭିଲା ବୁଝୁଛନ୍ତି।
ସ୍ କୁହନ୍ତୁ।
ଆ ଆପଣଙ୍କ ପେଟ ସଫା ଅଛି ନା ଆଜି?
ହାଲୋ ବନ୍ଧୁ, ପେଟ ସଫା ଅଛନ୍ତି? ହଁ ପେଟ ତ ମୋର ସବୁବେଳେ ସଫା।
ନାଇଁ ପେଟ୍ରୋଲ ଟା ସଫା ରଖ କାଁଇ ନା ବର୍ଷା ଦିନଟାର ନା। ହଁ ଖାଇସାରିଲିନି ସେଇଥିଲାଗି ତ ପେଟ କଥା ଏବେ କହିଲି, ପେଟ ଟା ସଫା ରଖିବା କଥା। କାହିଁକି ନା ଖାଦ୍ୟ ଖାଉଛନ୍ତି ନା ପେଟ ଟା ବି ଭ ସେଇ ହିସାବରେ ସ ଫାଙ୍କା ରଖିବା କଥା ନହଲେ ନାହିଁ ପେଟ ଗଡ ବଡ ହେଇଗଲେ ଅଁ ବହୁତ୍ ପ୍ରକାର ବାୟୁର ଦୋଷ ହବ ଖାଲି ବୁଝୁଛନ୍ତି ଶବ୍ଦ ଶୁବିବ ଖାଲି ଠୋ ଠା।
କୁହନ୍ତୁ ବନ୍ଧୁ ଆପଣ ଯୋଉ କହୁନାହାନ୍ତି ଆପଣ ମୋର ତ ଦି ତିନି ଦିନ ହେଲା ପେଟା ଖରାପ ଅଛି ପେଟ ଟା ମୋର ଖରାପ ଅଛି ନା କାଲି ମେଡ଼ିସିନ୍ ନେଇକି ଆସି ଚାରିଶହ ଟଙ୍କାର ବନ୍ଧୁ।
ଚାରିଶହ ଟଙ୍କାର ମେଡ଼ିସିନ୍ ଏତେ ଟଙ୍କାର ମେଡ଼ିସିନ୍ ଆଣିଛନ୍ତି ଔଷଧ କୋଉ ଡାକ୍ତରଙ୍କ ପରାମର୍ଶ କରିଥିଲେ?
ଜୟପୁରୁ ମେଡ଼ିସିନ୍ ଦୋକାନରୁ ଆଣିଥିଲି ଆଜ୍ଞା ମେଡିକାଲ ରୁ।
ଅହ ହ ଜୟପୁର ମେଡ଼ିସିନ୍ ସେତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତ ଆପଣ କଣ ସେଠୁ ମାଗଣାରେ କିଛି ଔଷଧ ମିଳିଲାନି କି? ନା ବାହାରୁ ଆଣିଲେ?
ନାଇଁ ସି ବାହାରୁ କିଣିଲୁ ଆଜ୍ଞା ଡକ୍ଟର ନଥିଲେ ନା ବାହାରୁ ଆମେ କିଣିକି ନେଇ
ଆଜ୍ଞା ଆଜ୍ଞା ଏତେବେଳେ ଯାଇଏ ମୁଁ ବୁଝିପାରିଲି ଆପଣ କହୁଛନ୍ତି ଯୋଉ ଓହୋ ହୋ। ଆପଣ ବାହାରୁ କିଣିକି ଆଣିଲେ ନାଇଁ କି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରୁ ଆମ ଆଣିଲେନି ନାଇଁ କି?
ଆଜ୍ଞା ସେମତେ କଥା କହୁଛନ୍ତି ଏଇଟା ମୁଁ ଏମତ କଥା କହୁଛି ବନ୍ଧୁ।
ଆଜ୍ଞା ଆଜ୍ଞା ମୁଁ ଏଥିପାଇଁ ଦୁଃଖିତ ତ ମୁଁ ଆପଣଙ୍କ କଥାଟା ନ ବୁଝି ପାରୁଥିବାରୁ ମ ସେ ଟିକେ କ୍ଷମା ଜଣେଇବେ କ୍ଷମା ପ୍ରାପ୍ତ କରିବେ।
ଆଜ୍ଞା ଆଜ୍ଞା ଆଉ ବନ୍ଧୁ ଆପଣ ଯୋଉ ମାଛ ଚାଷ କରି କରିଥିଲେ କଲେନି କି?
ଆଜ୍ଞା ସେଇ ମାଛ ଚାଷ ଟା ପୁଣି ଏଇଥିରେ କାଇଁ କହିବେ ଆପଣ ଯୋଉ ଯୋଉ ଚିଲିକା ବୁଲିବାକୁ ଯାଇଥିଲେ ପୁରୀ ଚିଲିକା ବୁଲିବାକୁ ଯାଇଥିଲେ ସେ ବିଷୟରେ ଟିକେ ମତେ ବର୍ଣ୍ଣିତ କରି କୁହନ୍ତୁ।
ପୁରୀ ଚିଲିକା ତ ଆମେ ବନ୍ଧୁ ଆମେ ଯାଇଥିଲୁ କିନ୍ତୁ ଆମେ ବୁଲିଲୁ ଲଞ୍ଚ୍ ରେ ବୁଲିଲୁ କିନ୍ତୁ ବହୁତ୍ ଜଲଦି ବୁଲିଲୁ କିନ୍ତୁ ଆମେ କିଛି ବା ବାଟ ଫାଟ କିଛି ମଳିଲାନି ପଲେଇ ଆସିଲୁ।
ନାଇଁ ଦେଖନ୍ତୁ ମୁଁ ଯଦି ଏଇନା ଆପଣଙ୍କୁ ପୁରୀ ବୁଲିବା କଥା ଟା ବର୍ଣ୍ଣିତ କରି କ ଦେଖନ୍ତୁ ମୁଁ କେମିତି କହୁଛି ଆପଣ ସେମିତି ମତେ ଥରେ କହିବେ ଯେମିତି କି କି ଆମେ ଆମ ପରିବାର ବର୍ଗଙ୍କ ସହିତ ବୋଲୋର ରେ ବାହାରି ଯାଇଥିଲୁ ବୁଝିଛନ୍ତି। ପୁରୀ ତ ବାହାରି ଗଲା ବେଳେ ଆମେ ଘରୁ କରିକି ନେଇଥିଲୁ ପୁରୀ ଆଉ ଆଳୁ କଷା। ତାପରେ ଆମେ ଯାଇକି ଆଜ୍ଞା ଘରୁ କରି ନେଇଥିଲୁ କାହିଁକି ଆମେ ରାତି ଆଠ ଟାରେ ବାହାରିଲୁ ବୁଝୁଛନ୍ତି। ତ ସେଥିପାଇଁ ଘରୁ କରିକି ନେଇକିଥିଲୁ ତାପରେ ରାତିରେ କଣ ଆଜ୍ଞା ବାଟରେ ଖାଇଲିନି ମୁଁ କହିବି ନା କୋଉଠି ମୁଁ ଖାଇଲି ମତେ କିବାକୁ ଦିଅନ୍ତୁ ମୁଁ ଆପଣଙ୍କୁ କହିବି ନା ତାପରେ।
କୁହନ୍ତୁ।
ତାପରେ ମୁଁ ଯେତେବେଳେ ଏଠୁ କରିକି ନେଇଥିଲି ତାପରେ ଯାଇକି କି ଆମେ ଗୋଟେ ଜାଗାରେ ଯୋଉଠି ଦେଖନ୍ତି ଗୋଟେ ବୋର୍ଡ଼ ମରା ହେଇଥିବ ବୟାଳିଶ୍ କିଲୋମିର ସେଠି ଫଟ ଫଟ ସମସ୍ତେ ଉଠାନ୍ତି ବାସ୍ ବାସ୍ ଆଜ୍ଞା ସେ ଏଠି ଆମେ କିଛି ସମୟ ରହିଲୁ ରହିକି ସେଠି ଟିକେ ଥଣ୍ଡା ପିଇଲୁ ତାପରେ ଯୋଉ କଣ କହିଲେ ବାପା ଘରିକି ଯିଏ ସବୁ ବଡ ଲୋକ ଯିଏଥିଲେ ସେ ସବୁ ଥ ଚା ପିଇଲେ। ଚା ନାଇଁ କଫି ନାଇଁ ଆଜ୍ଞା ଚା ପିଇଲେ ତାପରେ ପିଆପି କରିସାରି ତାପରେ ପୁଣି ଆମେ ବାହାରି ଗଲୁ ବାହାରି ଗଲା ପରେ ଗୋଟେ ବଡଟେ ନାହିଁ। କି ଏବେ ଗାଡି ଟେ ରଖିବା ପାଇଁ ଗୋଟେ ବଡ ଟେ ହେଇଛି କଣ ସେଟା କୁହନ୍ତି ଗାଡି ରଖି
ଯୋଉ କଣ କହନ୍ତି ସେଟା ମନେ ପଡୁନି ତ ମୋର। ଉ ପାର୍କିଂ ଗାଡି ପାର୍କିଂ ଗାଡି ପାର୍କିଂ।
ତ ମୋର ବି ମନେ ପଡୁନି ତ ସେଠି ରଖିଲା ପରେ ସେଇ ପାର୍କିଂ ଯୋଉଠି ଆମେ ଗାଡି ରଖିଥିଲୁ।
ଓଡିଆ ସୁରକ୍ଷା ଗାଡି ସୁରକ୍ଷା ଜାଗା।
ହଉ ଗାଡି ସୁରକ୍ଷା ଜାଗା ଆଜ୍ଞା ଯାହା ହଉ ଧନ୍ୟବାଦ ଆଜ୍ଞା ଆପଣ ଏଇ କଥା ମୋର ମନେବ ଥିବାରୁ ତ ସେଠି ଆମେ ଯେତେବେଳେ ରଖିଦେଲୁ ଗାଡିଟେ ସେଇଠି ଯୋଉଠି ଗାଡି ସୁରକ୍ଷା ଜାଗାରେ ଯୋଉଠି ଗାଡି ଟା ରଖିଲୁ ସେଇଠି ଆମେ କଣ କି? ଆମେ ସେ ଯୋଉ ଘରୁ ଯୋଉ ପୁରୀ ଆଉ ଆଳୁ କଷାଟା ନେଇଥିଲୁ। ସେ ଆଉ କଦଳୀ ପତ୍ର ବି ନେଇଥିଲୁ ଘରୁ ପାଣି ବୋତଲ ବି ନେଇଥିଲୁ ତ ସେଇଠି ଆମେ ସବୁ ଖାଇଦେଲୁ ବୁଝୁଛନ୍ତି।
ଆଜ୍ଞା ଆପଣ ପୁରୀ ଯୋଉ ଯାଇଥିଲେ ଜଗାଙ୍କୁ ଦର୍ଶନ କରିବା ଆ ଆପଣ ଚାରି ଚକିଆ ଯାନରେ ଯାଇଥିଲେ ଆପଣ କ ଘର ପାଖରେ ଯୋଉ ଜଣଙ୍କର ବୋଲେର ଅଛି ତାଙ୍କରି ଗାଡିରେ ଆପଣ ଯାଇଥିଲେ।
ଆଜ୍ଞା ଆଜ୍ଞା ସେଇ ଯୋଉ ବଳିଆ ଭାଇ ଆମର ବୋଲେୋର ଚଲା ଏ ତାଙ୍କରି ଗାଡିରେ ବସିକି ଯାଇଥିଲୁ ବୁଝଛନ୍ତି ଆପଣ ଠିକ ଜାଣିଛନ୍ତି ତାହେଲେ ଆଉ।
ଆଜ୍ଞା ଆମେ ସବୁ ଜାଣୁ ଆଜ୍ଞା ବନ୍ଧୁ ଆମେ ଟିକେ ଟିକେ ସେ ରହିଯାଉଛୁ କହିହନୁ ଆମେ କିନ୍ତୁ ସବୁ ଜାଣୁ ବଧୁ ଆପଣ ତାହେଲେ ପୁରୀ ଆଉ ପୁରୀ ତାପରେ ଗାଡିରୁ ଓହ୍ଲେଇକରି ପ ପୁରୀ ତରକାରୀ ଖାଇକି ଆପଣ ଗଲେ ଜଗନ୍ନାଥ
ହଁ ହଁ ପୁରୀ ପୁରୀ ତରକାରୀ ପୁଡ଼ି ନୁହଁ ପୁରୀ।
ବନ୍ଧୁ
ଆଜ୍ଞା ଆଜ୍ଞା ବୁଝିଲି। ତାପରେ ପୁରୀ ତରକାରୀ ଯେମତି ଖାଇଦେଲୁ ତାପରେ ଆମେ ଆଜ୍ଞା ତାପରେ ଆମେ ଧୁଆ ଧୁଇ ହେଇକି ତାପରେ କଣ କହିଲେ ସବୁ ଜିନିଷ ଚପଲ ଫୋନ ସବୁ ଗାଡିରେ ରଖି ଆମେ ବାହାରି ଗଲୁ ଜଗା କତିକି ରା
ଆପଣ ଯୋଉ ଆପଣ ଯୋଉ ଖାଲି ପାଦରେ ଆପଣ ଗଲେ ସେଠି କଡି ଫଡି ଉଠିଲୋନି ଆପଣଙ୍କ ଗଡରେ?
ଆପଣ ଏଇଟା ଆପଣ ଜାଣିଛନ୍ତି ନା ଆପଣଙ୍କ ବନ୍ଧୁ କଥା। ତ ଆପଣଙ୍କ ବନ୍ଧୁ ଏମିତିରେ ବିନା ଚପଲରେ ବହୁତ ବାଟ ଚାଲନ୍ତିନି। ଆପଣଙ୍କର ଜାଣିଥାଏ ବନ୍ଧୁ ଯେମିତିଆ ମାନେ ଟାଣ ଲୋକ। ତ ସେଥିରେ ଯୋଉ ଯାଉଥିଲି ମୋର ଯୋଉ ଓଜନ ଦୃଷ୍ଟିରୁ ସେ ଯୋଉ ଗଡି ଯୋଉ ଉଠିଥିଲା ସେ ଗଡି ଗୁଡା ଯେମିତି କା ଗଳି ଯାଉଥିଲା ବହୁତ କଷ୍ଟ ହଉଥିଲା। କିନ୍ତୁ କଣ କରିବା ଜଗା ଦର୍ଶନ କୁ ଯେହେତୁ ଯାଇଛେ ତ ସେଥିରେ ସବୁ ଠାକୁର ଜଗାଙ୍କୁ ଯାହାବି ଜଗାଙ୍କର କଣ କହୁଛି ସେଇଟା ଯୋଉ ନିଶା ଲାଗିଥିଲା ନା ତ ଗୋଡ଼ି ବି କିଛି ଜଣା ପଡୁନଥିଲା ବୁଝୁଛନ୍ତି।
ଜଗା ନିିଶା।
ଆଜ୍ଞା। ତାପରେ ସେଠୁ ଆମେ ଏମତି ଚାଲି ଚାଲି ଚାଲି ଚାଲି ଯାଇ ଜଗାଙ୍କ ଭିତରେ ମାନେ ସେଇ ଯୋଉ ନାଇଁ ନାଇଁ ଦର୍ଶନ ନୁହଁ। ବୁଝନ୍ତୁ ଶୁଣନ୍ତୁ ନା ମୁଁ କହିବି ଆପଣ କହିଲି ମୁଁ ଯେମିତି ଷ୍ଟୋରି କହିବି ସେମାନେ ଯେ କହିବି ଆପଣ ବି ସେମିତି ବର୍ଣ୍ଣିତ କରି କହିବେ। ତ ତାପରେ ଆମେ ଯେତେବେଳେ ଗଲୁ ତାପରେ ଜଗାଙ୍କ ଭିତରେ ସେଠି କିଛି ସମୟ ଠିଆ ହେଲୁ ଯୋଉ ଗେଟ ରେ ଠିଆ ହୁଅନ୍ତି ତ ସେମତି ଠିଆ ହେଇ ହେଇ ଆମେ ଭିତରକୁ ପଶିଲୁ ଭିତରକୁ ପଶିଲା ଭିତରେ! ଭିତରେ ଯାଇକି ଦେଖିଲୁ ଯେ ଜଗାଙ୍କର ପହଡ ପଡିଛି। ତ ପହଡ ପଡିଛି ଯେମତି ଦେଖିଲୁ କିଛି ସମୟ ଖଣ୍ଡେ ଆମେ ସେଇଠି ବାହାରେ ହିଁ ଅପେକ୍ଷା କଲୁ। ବାହାରେ ଅପେକ୍ଷା କଲା ପରେ ପହଡ ଯେତେବେଳେ ଖୋଲିଲା ପହଡ ଯେତେବେଳେ ଖୋଲିଲା ସେଠି ଯୋଉ ଲୋକ ଲୋକ ଥିଲେ ରାତିରେ ବି ବହୁତ ଭିଡ। ସେଠି ଯୋଉ ଲୋକ ଥିଲେ ସମସ୍ତେ ଉଠିକି ଯାଏ ହେ ଉଠ ଉଠ ଉଠ ସବୁ ଯାଏ ଗେଞ୍ଜା ଗେଞ୍ଜି ହେଲେ ବୁଝୁଛନ୍ତି ତ ସେଥିଲାଗି ବହୁତ ଭିଡ ହେଲା ଏଠୁ ଆମ ଘର ଲୋକ କହିଲେ ଯେ ଟିକେ ରହି
ଆପଣ ଯାଇକି ଆପଣ ବଡ ଦାଣ୍ଡରେ ଆପଣ ଶୋଇପଡ଼ିଲେନି।
ନାଇଁ ନାଇଁ ନାଇଁ ଆଜ୍ଞା ସେମିତି ନୁହନ୍ତି ବୁଝୁଛନ୍ତି ତ ବଡ ଆମେ ଜଗା ଦର୍ଶନ କରିବୁ ନା। ତ ଯେମିତି ଭିତରକୁ ସେଠୁ ଗଲୁ ପହଡ ଖୋଲିଲା ଭିତରେ ସେଠୁ ଜଗା ଦର୍ଶନ କଲୁ। ଜଗା ଦର୍ଶନ କରିସାରିକି ଆସି ଆମେ ସେଇ ଜଗାଙ୍କ ଯୋଉ ଚାରିପାର୍ଶ୍ଵରେ ନୁହଁ କି ସେଇଠି ମାନେ ଗେଟ ଭିତରେ ସେଇଠି ଆମେ ଶୋଇଥିଲୁ ଆଜ୍ଞା ଏ ଯୋଉ ମୁ ସାନ ଭାଇ ଦି ଜଣ ଯାଇଥିଲେ ସେ ତାଙ୍କର ଘୁଙ୍ଗୁଡି ମାଇଲେ ଆମେ ସେଇଠି କଣ କି ଦେଖିଲୁ ଛୋଟ ଛୋଟ ମାଙ୍କଡ ଏବେ ଅଛନ୍ତି। ତ ଛୋଟ ଛୋଟ ମାଙ୍କଡ ଦିଟା ହଉଛି କଣ କହିଲ ଦିଟା ଛୋଟ ଛୋଟ ମାଙ୍କଡ ନୁହଁ କି ଗୋଟେ ଭାଇ ଗୋଟେ ଥିଲେ ଅଲଗା ପିଲା ଆସିଥିଲେ ତା ଗୋଡକୁ କାମୁଡି ଦେଇଥିଲେ ରକ୍ତ ବହୁତ ବାହାରିଥିଲା ସେ ଡକ୍ତରଖାନା ଗଲେ।
ଆଜ୍ଞା ବନ୍ଧୁ ଶୁଣନ୍ତୁ ବନ୍ଧୁ। ଆପଣ ଯୋଉ ଯାଇଥିଲେ ପୁରୀ ଯାଇଥିଲେ ଆପଣ କେତେଟାରେ ବାହାରିଲେ ବନ୍ଧୁ ଏପଟୁ ଏଠୁ?
ଘରୁ ବାହାରିଲି ଆଠୁଟାରେ।
ଆ ସନ୍ଧ୍ୟା ଆଠଟାରେ ବାହାରିଲେ ଆପଣ ଯାଇ ପହଞ୍ଚିଲେ କେଇଟା ଦିଟା ରାତିରେ?
ନାଇଁ ପହଞ୍ଚିନି ଦିଟା ରାତିରେ ନୁହଁ ସେଇ ହେଇଗଲା ତଥାବିି ଏଗାରଟା ଖଣ୍ଡେ ହେଇଗଲା। ଆଜ୍ଞା।
ଆପଣ ଯାଇକି ପହଞ୍ଚିକି ଫାଷ୍ଟ ଚା ପିଆ ପି କଲେ ମାନେ ସେ ପିପିଲି ପିପିଲି ପିପିଲି ପାଖରେ ପିଇଲେ ପିଇକି ପିପିଲି ପାଖରେ ଚା ପିଇକିରି ଯାପରେ ଯାଇକିରି ଗାଡି ପାର୍କିଂ ରେ ରଖିକି ଆପଣ ପୁରୀ ତକାରି ଖାଇଲେ ଖାଇକିରି ତାପରେ ଜଗା ଦର୍ଶନ କରିବାକୁ ଯାଇଥିଲେ ଆପଣ ଲାଇନରେ ଠିଆ ହେଇକିରି ପହଣ ପଡିଥିଲା। ତାପରେ ପହଡ ଖୋଲିଲା କେତେଟା ଦିଟା ତିନିଟା ରାତିରେ।
ନାଇଁ ଦିଟା ତିନିଟା ରାତିରେ ନୁହଁ ମାନେ ହବ କେତେ ସେତେବେଳେ ସେଇ ମାନେ ବୁଝୁଛନ୍ତି ସେଇ ବାରଟା ଖଣ୍ଡେ ଆମେ ପହଞ୍ଚି ଯାଇଥିଲୁ ସେଇ ସାଢେ ଦଶଟା ଏଗାରଟା ବେଳକୁ ସେଇ ବା ଟା ଖଣ୍ଡେ କି ଗୋଟେ ଖଣ୍ଡ ହବ ପହଡ ଖୋଲିଥିଲା ତ ଆମେ ତାରି ଭିତରେ ହିଁ ଥିଲୁ। ତା ରି ଭିତରେ ହିଁ ଥାଇ ରଖି ସେଇଠି ବାରମ୍ବାର ଦର୍ଶନ କଲୁ ଆଉ ତାପରେ ସେ ଆମକୁ ଚାରିଟା ସୁଦ୍ଧା ହେଇଯିବ ଚାରିଟା ସାଢ଼େ ଚାରିଟା ସୁଦ୍ଧା କହିଲ ତମ ପଳା ଆମେ ବାହାରିଲୁନୁ ଆମେ ତ ଶୋଇଥିଲୁ। ସେ ଯୋଉ ଗାର୍ଡ ମାନେ ଅଛନ୍ତି ସେଠି ପୋଲିସ ମାନେ ଅଛନ୍ତି ସେ ସବୁ କହିଲେ ସେ କହିଲେ ହଁ ଚାଲ ଆମେ ଏଗୁରା ସଫା ହବ ହଁ
ଆଜ୍ଞା ଆପଣ ତ ତାପରେ ବାହାରକୁ ଆସି ଆପଣ ପୁଣି ଟିଫିନ କରି ଖାଇକି ପୁଣି ତାପରେ ସମୁଦ୍ର ଯାଇଥାଏ ବୁଲିବାକୁ। ଲହଡି ଭାଙ୍ଗିଥିବେ ତାପରେ ଯାଇକିରି ତାପରେ ଘରକୁ ଫେରିଥିବେ ଆଉ।
ଆଜ୍ଞା ଆଜ୍ଞା ନାଇଁ ତାପରେ ବି ମୋର ଆଉ କିଛି ବକ୍ତ ଥିଲା କିନ୍ତୁ ଆପଣ କିଛି କୁହନ୍ତୁ ଆ ମୁଁ ଯେମିତି କହିଲି ମୁଁ ତାପରେ କହିଥାନ୍ତି ଆମେ କେମିତି କଣ କଲୁ କୋଣାର୍କ କେମିତି ଗଲୁ। ତାପରେ ଚନ୍ଦ୍ରଭାଘା କେମିତି ଗଲୁ ଏମିତି ସବୁ କହିଥାନ୍ତି କିନ୍ତୁ ଆପଣ ଟିକେ ମତେ କୁହନ୍ତୁ। କଣ କେମିତି ତ ଆପଣ ଯାଇଥିଲେ ଟ ସେ ବିଷୟରେ କୁହନ୍ତୁ ସାଙ୍ଗମାନାଙ୍କ ସହିତ ଯାଇଥିବେ ନା।
ହଁ ଆମେ ଚାରି ପାଞ୍ଚ ଜଣ ବନ୍ଧୁ ଯାଇଥିଲୁ ଏବେ ଏଇ ଦି ତିନି ମାସ ତଳେ ଆମେ ପ୍ରଥମେ ରାତି ଆମେ ଚାରଟା ରେ ବାହାରିଲୁ ଚାରିଟରେ ବାହାରିକି ଯାଇକି ଆମେ ସେଇ ପିପିଲି ପାଖରେ ପହଞ୍ଚିଲୁ ଆମେ ବି ସେଇ ଚା ପିଆ ପିଇ କଲୁ ପିଆ ପିଇ କରିକିରି ଗୋଟେ ହୋ ଗୋଟ ହୋଟେଲ ଗୋଟେ ହୋଟେଲ ନେଲୁ ଆମେ ରାତିରେ ରହିଲୁ। ଏଗାରଟା ରାତିରେ ରହିଲୁ ତାହିଁକି ତିନିଟା ରାତିରେ ଆମେ ତାଙ୍କ ହୋଟେଲ ଛାଡିଲୁ। ଯାଇଁକିରି ଆମେ ଜଗା ଦର୍ଶନ କଲୁ ନଅଟାରେ ସକ୍ ମାନେ ତିନିଟା ଚାରିଟା ରାତିରେ ଠିଆ ହେଲୁ ଲାଇନ ରେ ଆମୁ ଜଗା ଦର୍ଶନ କରି ବାହାରଲୁ ରାତି ସକାଳ ଆଠଟା ନଅ ଟାରେ ଭାରିଲୁ ଆମେ ବାହାରିକି ତାପରେ ସମୁଦ୍ର ହେଇକିରି ବୁଲିଲୁ। ସେ ବନ୍ଧୁମାନେ ଗାଧୋଇଲେ ସମସ୍ତେ। ସ୍ତେ ଆମେ କେହି ଗାଧେଇଲୁନି ତାପରେ ଗାଧେଇକରି ଆମେ ତମେ ଘରକୁ ଫେରିଆସିଲୁ।
ଓହୋ ଆପଣ କାହିଁ ଗାଧୋଇଲେନି? ଆପଣଙ୍କର କଣ କିଛି ଅସୁବିଧା ଅଛି କି ସମୁଦ୍ରରେ ଗାଧୋଇଲେ?
ନାଇଁ ଆମେ ଗାଧଉ ନା ଆମେ ତ ପୁରୀ ତ ଆମର ଘର ନା ଆମେ ଯାଉ ସବୁବେଳେ କେତେବେଳେ କଣ ଗାଧେଇ ପଡୁ। ଆଉ ଆମକୁ ଭଲ ଲାଗିଲାନି ଗାଧେଇବାକୁ ସେଥିାଇଁ ଆମ ଦେହ ଟିକେ ଖରାପ ଥିଲା। ଆମେ ଗାଧେଇଲୁନୁ କାଁ କିନା ପୁରୀ ରେ ଆମ ଦାଦା ଖୁଡୀ ରହୁ ହୁଛନ୍ତି ନା ଆମେ ଯାଉଛୁ ପୁରୀ କେତେବେଳେ କଣ ରହୁଛୁ ସେ କେତେଳେ ବି ଆମ ତାଙ୍କ ଘରୁ ଗଲୁ ବି କେତବେଳେ ଆମେ ଚାରଟା ବେଳେ ଆମେ ଆସି ଗାଧୋଇ ପଡୁ। ବୁଲାବୁଲି କରୁଆସି ଆଉ ଆମକୁ ଭଲ ଲାଗିଲାନି।
ବୁଝିଲି ଆପଣଙ୍କ ଘର ବାଗିଆ ପୁରୀ ଆଉ ନା କି ପ୍ରତି ସପ୍ତାହରେ ଯାଆନ୍ତି ପୁରୀ?
ନାଇଁ ପ୍ରତି ସପ୍ତାହରେ ମୁଁ କେତେବେଳେ କଣ ଯେତେବେଳେ ଇଚ୍ଛା ହୁଏ କଣ ଦି ଚାରି ମାସ ତଳେ ଏମିତି କଣ ବୁଲିବାକୁ ପଳାଉ।
ଓହୋ ହୋ ଆଉ ଆପଣ ଖିଆ ପିଆ କରନ୍ତି ନା ଖାଲି ପିଆ କରନ୍ତି?
ନାଇ ଖାୟୁ ଖାଉ କିନ୍ତୁ ପିଉ କିନ୍ତୁ ପିଉ ଯେ ଆପଣ ଯୋଉ ଗୋଟେ ଭାବୁଛନ୍ତି ସେ ପିଇଆ ନୁହେଁ। ଏ ପିଇଆ ଅଲଗା ସେ ପିଆ ଅଲଗା।
ଓହୋ ସିଏ ସେଏ ପିଆ ଇଏ ଏମନ୍ତ ସିଏ ସେମନ୍ତ ନାଇଁ କି।
ହଁ
ଆଜ୍ଞା ଆ ଓହୋହୋ ଆଉ ତାହେଲେ ମୁଁ ସେଥିଲାଗି ଦୁଃଖିତ ଅଛି ଆପଣଙ୍କ ମୁଁ ଏମିତି ମିତି ଭାବିଥିବାରୁ ମୋ ପ୍ରତି ଏମିତି ଭାବନା ଆସିଥିବାର ଆପଣଙ୍କ ପ୍ରତି ତ ମୁଁ ସେଥିଲାଗି ଦୁଃଖିତ ଅନୁଭବ କରୁଛି। ବୁଝିପାରୁଛନ୍ତି, ତ ଆପଣ ଯୋଉ ଯାଇଥିଲେ କୋର୍ଣାକ ଆଜ୍ଞା ଧନ୍ୟବାଦ ଆଜ୍ଞା।
ଧନ୍ୟବାଦ ଆଜ୍ଞା।